ଆହା ଯିବା
ହୁଁ କଣ କରୁଥିଲ।
ମୁଁ ଏଇଠି କାମ ସାରିକି ବସିଥିଲି ଆଉ।
ହଁ ହଁ ଖିଆପିୟା ସଇଲାଣି।
ନାଇଁ ଖିଆପିୟା ସରିନି ଏହିନିକା ହେଁ ଖାଇବୁ ଆଉ ଟାଇମ ହେଇନି ଟାଇମ ହେଇନି ହୁଁ ଯାହେଲେ ଗୋଟେ ଖାଇଲା ବେଳକୁ ଗୋଟେ। ସାଢେଗୋଟେ ଏମିତି ହେଇଯାଉଛି। ସକାଳୁ ଜଳଖିଆ ସକାଳୁ ଆଜି ଖାଇିଥିଲୁ। ହୁଁ ରୁଟି ଦହି କଦଳୀ
ହୁଁ ହୁଁ।
କୋଉଦିନ ରୁଟି କୋଉଦିନ ଚୁଡା। ନହେଲେ ଛତୁଆ କି ପିଠା ପିଠା। ଯାହା କଣ କରୁଥା ସକାଳ ଖାଇଦଉ ଆଉ।
ଆଉ ମୁଁ ଏଇ ଚକ ଚକୁଳି ପିଠା ଆଉ ତରକାରୀ ଖାଇଥିଲୁ।
ହୁଁ
ସେ ସଇଲାଣି ଖାଇିନୁ ଖାଇଦବୁ।
ହୁଁ ଆମର ସେଇଆ ଆ ଆଉ କୁଆଡେ ଆଉ ରଜ କୁଆଡେ ଯାଇଥିଲ ସବୁ ବୁଲାବୁଲି କରି।
କଣ କହିଲ।
ମୁଁ କହିଲି ରଜ କୁ କୁଆଡେ ବୁଲାବୁଲି କରି ଯାଇଥିଲ ନା ନାଇ ଗାଁ ରେ କଟେଇଦେଲ?
ହଁ ରଜରେ ତ ଆମ ଗାଁ ରେ ମହୋତ୍ସବ ହଉଥିଲା। ରଜ ମହାସ୍ଛୋବ ଆଉ ଗାଁରେ ଥିଲୁ ଭଲ ସେ। ଏଥର ହଉଥିଲା ସ ସବୁ ବାହାରିଲା ଝିଅ ଫେରିଝିଅ ସବୁ ମାନେ ପଇସା ପତ୍ର ତୋଳେଇକି ଟେଣ୍ଟ ଫେଣ୍ଟ ମାରିକି ଭଲସେ କରିଥିଲେ ଡାକିଥିଲେ ଫୋନ କରିକି ଗାଁ କୁ ଯାଇଥିଲ ଇଥିଲୁ ଦୋଳି ଫୋଳି ପଡ଼ିଥିଲା ସମସ୍ତେ ଆସିଥିଲେ ଭୋଜି ଭାତ ଖେଳ ଛୁଆ ପାର୍ଟିସିପେସନ୍ କରିଥିଲି ପୁଚି କବାଡ଼ି। ଆବୁ ଯାଇକି ଗାଁରେ କଟେଇଲୁ ତିନି ଦିନ ରହିକି ଗରମକୁ କୁଆଡେ ଯାଇ ହେଲାନି କି କୁଆଡେ ଏତେ ବୁଲି ପାରିଲୁନି। କେତେ ଗରମ ହେଲା। ଆଉ ଚାରିଟା ବେଳେ ବାହାରିଲା ବେଳେ ବର୍ଷା ବିଜୁଳି ଘଡଘଡି ଚାରିଟା ବେଳେ ବି ବାହାରିକି ଯାଇ ହେଲାନି। ଯାହା ଟିକେ ଟିକେ ଖରାବେଳେ ଥରେ। ସଂକ୍ରାନ୍ତି ଦିନ ଟିକଏ ବୁଲାବୁଲି କରୁଛୁ। ଲାଷ୍ଟ ର ଦିନ ତ ବର୍ଷା ହେଲା କୁଆଡେ ଯାଇ ହେଲାନି ଫଷ୍ଟ ଦିନ ଆମ ଘର ଗେଷ୍ଟ ଆସିଥିଲେ। କପଡେ ଏତେ ଯାଇଯିବା ହେଲାନି ଆଉ। ଏମତି ଆଉ ଆଉ ତମେ ତମ ରଜ କେମିତି କଟିଲା।
ଆଉ ତ ରଜ ସେମିତି ଫାଷ୍ଟ ରଜ ଦିନ ଯାଇଥିଲୁ ସେକେଣ୍ଡ ରଜ ଦିନ ଯାଇଥିଲୁ ସେଇ। ବୃଦ୍ଧେଶ୍ଵର ବୁଲି ଭାଉଜାଗା ସବୁ ଆସିଥିଲେ ସେଠୁ ଭୁବନେଶ୍ଵର ସେମାନେ ଆସିଥିଲେ। ଏ ଦି ଜଣ ଯା ଦି ବାହାର ଜଣେ ଆସିଥିଲେ ଏଠି ଏ ଦି ଜଣ। ଆଉ ମୁ ସବୁବେଳେ ଯିବା ବୃଦ୍ଧେଶ୍ଵର ଦେଖି କିନ୍ତୁ ବୃଦ୍ଧେଶ୍ୱଵର ଗଲ ସଂକ୍ରାନ୍ତି ବି ଥିଲା ତାପରେ ଆସିଲୁ ଯେ ସେଠି ଗୋଟେ ଜାଗାରେ ରଜ ମହୋତ୍ସବ କରୁଥିଲେ। ସେଠି ଟିକେ ଦେଖିଲୁ ଦୋଡି ଫୋଡି ଖେଳିଲୁ। ତାପରେ ଘରକୁ ଆସିଲୁ ଆପଣ। ଗୋଟେ ଥିଲା ପ୍ରୋଗ୍ରାମ ଆମର ମାନ୍ତିରେ ଯାଇଥିଲୁ ଥାଳି ର ଯ ଦିନ ଷୋହଳ ତାରିଖ ହେ ମ
ହୁଁ।
ସେଠି ଷୋଳପାଲା ଗୋଟେ ପୁତୁରାର ଥିଲା। ସେଠି ହେଇ ଗୁ ଆସିଲା ବେଳୁ। ଆ ହେଇଗଲା ବି ସନ୍ଧ୍ୟା ମାନେ ପାଞ୍ଚଟା ଖଣ୍ଡେ ହେଇଗଲା ପାଞ୍ଚଟା ସାଢେ ପାଞ୍ଚଟା ହେଇଗଲା। ଘରେ ପହଞ୍ଚିଲୁ ଆଉ ତାପରେ ତ ତାପରେ ଦିନ ଆଉ ବର୍ଷା ଫର୍ଷା ଏମିତି ଆଉ କି ରଜ ମୁ ହଉଥିଲା ଗାଁ ରେ ଆଉ ଯାଇନି। ଯାଇନି ଦି ଦିନ ଯାକ ତ ଗଲା ଏମିତି ଫାଷ୍ଟ ର ସେଦିନ ତ ହଁ ଦେହ ଖରାପ ଟିକେ ଥିଲା ଆଉ କୁଆଡେ ଯାଇପାରିଲିନି। ଏମ ଖଲା। ଆଉ କୁଆରେ ସବୁ ଯାଇଛ ବୁଲାବୁଲି ମନ୍ଦିର ନ୍ଦ୍ର ଘ ଯାଇଥିଲୁ
ହଁ ଆମେ ପୁରୀ ବହୁତ ଟମ ପୁରୀ ଯାଉ ପାଖା ଆଖା କବିଳାସ ଆମ ପାଖରେ ଆଉ ଘଟଗାଁ ସବୁ ମାନେ ଦେଖି ସମ୍ବଲପୁର ସମ୍ବଲ ମାନେ ସବୁ ମନ୍ଦିର ଦେଖିଛୁ କିନ୍ତୁ ବେଶୀ ପୁରୀ ଯାଅ ପୁରୀ ଗଲେ ହିଁ ବହୁତ ଭଲ ଲାଗେ। ଟାଟ ଆମେ ପୁରୀଯା ବର୍ଷକୁ ଥରେ ଦିଥର ପୁରୀ ଯାଉ ଏଥର ତ ଏମତି ପ୍ଲାନିଂ ହେଇଛି ଦେଖିବା ଗୁଣ୍ଡିଚ ଯିବା ପାଇଁ କଣ ହଉଛି ଠା ପୁରଣ ଡୋରି ନ ଲାଗିଲେ ଆପଣ ଯାଇହବ କି ଆ ସେମିତି ବାହା ପ୍ଲାନିଂ ଚାଲିଛି କେବେ ଦେଖିନୁ ରଥଯାତ୍ରା ଦେଖିନୁ ଠାକୁରଙ୍କୁ ଅଛି ଗୋଟେ ଛୁଟି ଅଛି ଛୁଆଙ୍କର ଆଉ ଦେଖିବା କଣ ହଉଛି?
ଆ ମୁଁ ବି କେବେ ଦେଖ? ଦେଖିନି ଗୁଣ୍ଡିଚାଉ ବାହୁଡା ଏଇ ଯୋଉ ମିଠି ପୁରୀରେ ରଥରେ ଠାକୁରଙ୍କୁ ଦେଖିନି ମୁଁ ସେମିତି ସବୁବେଳେ ଭାବୁଛି ଦେଖିବା ଟିକେ ଯିବା ପାଇଁ ଗୁ ଜା ବାଉ ଛୁଟି ବି ସ୍କୁଲ ରେ ଅଛି ଏମିତି ଭାବୁନି ଦେଖିବା ଯଦି ହବ ଯାଇକି ଟିକେ ବୁଲିକି ଆସିବି ମୁଁ ଯାଇଥିଲି ଏବେ ପୁରୀ ଆମ ଝିଆାରି ଗୋଟେ ଏଠିକ ଯାଇ ଠାକୁରଙ୍କୁ ଦର୍ଶନ କରିବି ଆଇଲିଣିି ଯାଇଥିଲି ଆମର ଥିଲା ଛୁତିକିଆ ଯାଇଥିଲା ଯେମତି ବାହାରେ ଟିକେ ବସିକି ଠାକୁରଙ୍କୁ ଦେଖିକି ମୁଣ୍ଡିଆ ମାରିକି ବରଦାଣ୍ଡରେ ବାହାରେ ବସିଲେ ଆଉ ଅନ୍ୟମାନେେ ସମସ୍ତେ ଗଲେ ଦର୍ଶନ କରିକି ଆସିଲେ ଭାଇ ଭାଉଜ ଭୋଉ ଭନା ସବୁ ଯାଇଥିଲି। ଆଉ ଆମେ କଦାରେ ବସିଲୁ ମୁଁ ଆଉ ଗୋଟେ ଭାଉଜ ମର ସିଏ ବି ତାର କଣ ଏମିତି ହେଇ। ଅସୁବିଧା ଆମେ ପଦ ବ ସେମାନେ ସବୁ ଗଲେ ଦର୍ଶନ କରିକି ଆଣିଲେ ମୁଁ ଠାକୁରଙ୍କ ଡୋରି ନାହିଁ ମୁଁ ଦେଖିପାରଲିିି ଟିକେ ଠାର ବହୁତ ବ ମନ ଦୁଃଖ ହେଲା ଆଉ ସେଇ ପର୍ଦ୍ଦାରେ ବ ସେ ଟିକେ ଠାକୁରଙ୍କୁ ଅନେଇକି ତା ନୀଳ ଚକା ଏଇ ଟିକେ ମୁଣ୍ଡିଆ ମାରିକି ଆସିଲି ଆଉ କେବେ ପୁଣି ନେଇ ତାରିିଲ
ଡରି ଲାଗିବ ଆଉ
ହଁ
ହଁ ପ୍ଲାନିଂ କଲେ ଏମତି ଦିନେ ଦିନେ ବାହାରିଲେ ସମସ୍ତେଁ ଗଲେ ତ ଭଲ ହୁଅନ୍ତା
ହଁ ମନଥିଲେ ହବ ଟିକେ ଲସନ କରଆ ଯାଇ
ହଁ ଯାହା ହେଲେ ଡରି ନ ଲାଗିଲା ଭବେ ସେମିତି ଆମେ ଯାଇଥିଲୁ ନୂଆ ବର୍ଷକୁ ଏତେ ଭିଡ ଏତେ ଲାଇନ ଯେ ଠିଆ ହେଲୁ ସକାଳ ଆଠଟାରେ ଦର୍ଶନ କଲେ ଆ ଦିଇଟାରେ ମାନେ କହିଲେ ଚାଲ ପଳେଇବା ସେମାନେ ଇଏ ପୁଅ କହିଲେ ରହିହବନି ଠିଆ ହ ଏତେ ଗରମରେ ଇଏରେ ମାନେ ଗରମ ନୁ ତ ଭିଡ ଏତେ ଭିଡ ମୁଁ କହିଲି ଯାହା ହେଇଯ ପୃଥିବୀ ହେଇଯ ମୁଁ ଦେଖିକି ଯିବି ମାନେ ଯିବି ଠାକୁରଙ୍କ ଦର୍ଶନ ନ କଲେ ଏଇଠୁ ଯାଇହବନି ସେ ଠିଆ ହେଇକି ଲାଇନ ରେ ଏତେ ପେସେଣ୍ଟ ଲାଷ୍ଟ ବେଳୁ ମିଳିଲା ବଢିଆ ଦର୍ଶନ ମିଳା ପୁରା ଠାକୁରଙ୍କ ପାଖାପାଖି ଟିକେ ଛଡି ଗୋଟେ ଇଏ ଛାଡିକି ମାନେ ଏତେ ବଢିଆ ଦର୍ଶନ କେବେ କରିନଥିଲି ମାନେ କଷ୍ଟ କରିିକ ଏମିତି କୁହନ୍ତିେ କଷ୍ଟର ଫଳକୁ ନ ସେମିତି ସେ ବହୁତ କଷ୍ଟ ବହୁତ ଅପେକ୍ଷା ଶ ବହୁତ ପଚରେ ଠାକୁରଙ୍କୁ ଲାଷ୍ଟରେ ଯାଇକି ପୁରା ପାଖାପାଖି ଦେଖିଲି ମନ ଶାନ୍ତି ବହୁତ ସମୟ ଅଧଘଣ୍ଟେ ଳିଆ ଠିଆ ହେଲୁ ସେଠି ଟିକେ ଫାଙ୍କା ଥିଲା ବୋଧେ ବିି ବି ଦର୍ଶନ ହଉଥିଲା ନା କଣ ସେଇଥିରେ ଆମେ ପଶି ଯାଇ ଥିଲୁ ଫାଙ୍କା ଥିଲା ମାନେ ପୁରା ଭଲ ଲାଗିଲା ଠାକୁରଙ୍କର ିକଏ ଆଳତି ଟାଇମରେ ଯାଇକି ପଶିଛୁ
ହ
ମାନେ ଏତେ ଭଲ ଲାଗିଲା ପୁରା ଆଖିରେ ଲୁହା ଆସିଗଲା ମୁଁ କହିଲି ଏମିତି ଦର୍ଶନ ମୁଁ କେବେ କରିନଥିଲି ଏତେ ଥର ଆସି ଆସିଲେଣି ହେଲେ ଏମିତି ଦର୍ଶନ କେବେ କରିନଥିଲି ପୁରା ଠିଆ ହେଲା ପରେ ଏଠୁ ଅଧଘଣ୍ଟେ ପରେ ପୁଣି ଇଏ ଏକ ଭିଡ ହେଇଗଲା ଆଠୁ ପଳେଇ ଆସିଲୁ ବାହାରକୁ ବାହାରେ ସବୁ ମନ୍ଦିର ବୁଲାବୁଲି କରିକି ଆସିଲୁ ଆଉ ଥରେ ଯାଇଥିଲୁ ସେମିତି ଛୁଟି ଥିଲା ଦଶହରା କୁ ପୁରା ଫାଙ୍କା ବର୍ଷା କଣ ବାତ୍ୟା ହବ ବୋଲି ଇ ହେଇଥିଲା ଆଉ ଦଶହରା ଟାଇମ୍ ବାହାର ଲୋକ ଏତେ ଆସିନଥିଲେ ଯାହା ଓଡିଶା ଲୋକ ପୁରା ଭାଙ୍କ କରେ ଚାଲି ଚାଲି ଚାଲି ଚାଲି ଗଲୁ ଆ ସାଙ୍ଗେ ସାଙ୍ଗେ ଦର୍ଶନ କଲୁ ଦର୍ଶନ କରି ସେଇଠି ଟିକେ ବୁଲାବୁଲି କରିକି ଆସିଲୁ ମାନେ ଏତେ ଭିଡ ନଥିଲା ଆଉ ଏବେ ତ ରଥଯାତ୍ରା ଯେ ବହୁତ ଭିଡ ଏତେ ଭିଡ଼ ବାହାରୁ ସବୁ ଆସିଛନ୍ତି କଣ କେମିତି ଦର୍ଶନ କରିବ ହୁଁ
ଆଗରୁ ଏତେ ନଥିଲା ମ ଇଏ ଆଗରୁ ଏତେ ଲାଇନ ଫାଇନ୍ ଲାଗେନି ଯାଇ ଦର୍ଶନ କରାଯାଉ ଆମେ ଯେତେ ଥର ଆଗରୁ ଯାଇଛୁ ଏମାନେ ଛୋଟ ବେଳେ ବି ଯେତେବେଳେ ଯାଉ ଯାଇକି ଡାଇରେକ୍ଟ ଠାକୁରଙ୍କୁ ଦର୍ଶନ ହିଁ କରାଯାଏ ଏବେ ତ ଲାଇନ ଲଗେୟାକୁ ଠିଆ ହଉଛି ପଡୁଛି ଉଁ ଠିଆ ହେଇ ହେଇ ହେଇ କେତେ ବେଳେ ଯାଇ ଠାକୁରଙ୍କ ଦର୍ଶନ ଫେରିକି ବି ଆମେ ଥରେ ଯାଇଥିଲୁ ଥରେଦି ଫେରିକି ଦର୍ଶନ କରିପାଲିନି ଆମେ କଲୁ ସେମାନେ କରିପାରିଲେନି ଫେରିକି ଆସି ଆମେ ଏ ସବୁ ଯାଇଥିଲୁ ସାଙ୍ଗୋ ହୋଇକି ଏ ଗାଁ ରେ ସବୁ ଯାଇଥିଲୁ ଯାଆ ପାଇଁ ଆମ ପାଖ ଥରେ ଯୋଉ ଯାଇଥିଲେ ସେମାନେ ମୂଳରୁ ଦର୍ଶନ କରିପାରଲେନି ଠାକୁରଙ୍କୁ ଆମେ ଟିକେ ଏ ଠିଆ ହେଇ ହେଇ ଯାଇକି ଦର୍ଶନ କରିକି ଆଇଲୁ
ଏତେ କଷ୍ଟରେ ଯିବ ମଣିଷ କିନ୍ତୁ ଦର୍ଶନ ନ କରି ପାରିବ ମାନେ
ଏ ଭାରି ମନ ଦୁଃ
ଯାହା ହଉ ପଛେ କିଛି ନ ହଉ ଖାଇବାକୁ ନ ମିଳୁ ପଛେ ଟିକେ ଦର ହେଇଗଲେ ଭଲ ଲାଗିବନି। ହଁ ସେମିତି ମୁଁ ଏଥର ଯାଇଛି ହେଇନି କେବ ଏତେ କଣ ହବ ମୁଁ ଜାଣିନି କିନ୍ତୁ ଆଜି ସୁଦ୍ଧା ଯାହା ହେଇଯାଉ ଦର୍ଶନ କରି ଠାକୁରଙ୍କୁ ଆସିବାଟା ହେ ହେ ହେ ଦେଖ ତମେ ଆଉ ଥରେ କେତେବେଳେ କେମିତି ଯିବ ତମ ଝିଆରୀଙ୍କ ପାଖକୁ। କାଇଁକି ଦର୍ଶନ କରିକି ଆସିବ ନହେଲେ କେତେବେଳେ ସମସ୍ତେ ପ୍ଲାନିଂ କରିବ ଯିବା ପାଇଁ ବୁଲିବା ପାଇଁ ଯିବା ସାଙ୍ଗ ହେଇକି ଉଁ ଗାଡି କରି ଭଲ ଲାଗିବ ଠାକୁରଙ୍କ
ସେମିତି ଗୋଟେ ଗଲେ ହବ ସମସ୍ତେ ଗୋଟେ ମିଶିକି ଗଲେ ଭଲ ଲାଗିବ।
ହଁ ଏବେ ତ ବଡ ଫଙ୍କସନ ହବାର ଅଛି ଦେଖ ଦେଖିବା ସବୁ ପ୍ଲାନ୍ କରିବା କଥାବାର୍ତ୍ତା ହବା ସବୁବେଳେ କଉଛନ୍ତି ଛୁଆ ଗୁଡା ଆଉ ଯିବ ଯିବା ଟିକେ ବାହାରୁକୁ ବୁଲାବୁଲି କରିବା ସମସ୍ତେ ବାହାସାହା ହେଇକି ପଳେଇବେ ଆଉ କଣ ଏକାଠି ହେଇପାରିବା।
ହେଇପାରିବାନି ତାମେ।
ହଁ ଏଇ ରଥଯାତ୍ରା ନା ଭିଡ ପ୍ରବଳ ଛୁଆଙ୍କୁ ନେଇକି ଯିବା ତ ପସ୍ ତ ସମ୍ଭବ ନୁହେ ଏତେ ଫାଙ୍କାରେ ଯାଇତ ଲୋକ ହଜି ଯାଉଛନ୍ତି ଆଉ ରଥଯାତ୍ରାରେ ଏତେ ଭିଡ଼ରେ
ଏଟା ତ ପୁଅଟା ସେମିତି ଆସ ସି ସେ ଏଁ ଯାଇପରୁନି କିନ୍ତୁ ଏଇ ରଥ୍ ରଜ ଛୁଟିରେ କହୁଥିଲା ବାପା ମତେ ଯୋଉଠି ନବ ଦେଖେଇ। ଏଁ ଏମିତି ବର୍ଷା ଫର୍ଷା ହେଲା କହିଲା କପିଳାସ ନବ କପିଳାସ ଥରେ ଯାଇଥିଲା ଯିଏ ସେ ଦେଖି ପାଇଲାନି ଠାକୁରଙ୍କୁ ହଷ୍ଟେଲ ରେ ଥିଲା ଯେତେବେଳେ ପଢୁଥିଲା ସେଠି। ହାଇ ସ୍କୁଲ୍ ରେ। ଯାଇଥିଲା ପିକନିକ ଯାଇଥିଲା କହିଲା ମୁଁ ଯାଇଥିଲି ଆଉ ଦେଖିପାଇଲିନି ମତେ ରଜକୁ ନବ ବୋବା ଦେଖେଇ ଆଣିବ। ଓ ଆମର ଇଆଡା ପ୍ରୋଗ୍ରାମ ପଡିଲେ ଇଆଡେ ସିଆଡେ ଏମିତି ଗଲୁହାରି। ସେ ଆଉ ଯାଇପାଇଲେନି ଦେଖ୍ୟା ଆସିବ ଯଦି ଏଇ ଫଙ୍କସନ ସି ତାକୁ ନେବେ ଟିକେ ମୁଁ ତାକୁ ନବ ଦେଖେଇକି ଆଣି ପୁରୀ ଯାଇଥିଲା କିନ୍ତୁ ଦେଖ ପୁରୀ ବି ଯାଇଥିଲା ଠାକୁର ଦର୍ଶନ କରି ପାରିଲେ ନି ତାର ଏମିତି ଯୋଗ ଖରାପେ। କରିବାନି ଦେଖିଆ ବେଳି ଆସୁ ଆସିଲେ କୁଆଡ଼େ ଟିଏ ତାକୁ ବୁଲେଇ ବୁଲାକି ଆଣିବି।
ହୁଁ ହୁଁ ଛୁଆ ନା ତାଙ୍କୁ ଏବେ ଟିକେ ଶିଖିବାର ଅଛି ଦେଖ ଦେଖିବାର ଅଛି ସେମାନେ ତ ବଡ ହେଲେ ଗାଡି ମଟର ଧାଇଲେ ଅଟମେଟିକି ଯିବେ ତାଙ୍କୁ ଆଉ କଣଥିବ। ହଁ କିନ୍ତୁ ସେମାନେ ଚାହୁଁଛନ୍ତି ଫ୍ୟାମିଲି ସାଙ୍ଗେ ଯାଇକି ଟିକେ ବୁଲାବୁଲି କରିକି ଆସିବା ପାଇଁ ନବା ଛୁଟି ଦେଖିକି ନେଇକି ଯିବେ ଟିକେ ବୁଲେଇ ବୁଲାଇ ଆଣିବେ ଆଉ।
ଆଣିବୁ ହଁ ଯେତେ ସ୍କୁଲରେ ଗଲେ ସେମ୍ ଟିଚର ମାନଙ୍କ ସାଙ୍ଗେ ଯାଉଛନ୍ତି ଏତେ ସେ ଫ୍ରି ହେଇ ପାରୁଛନ୍ତି କି। ବାପ ମାଆଙ୍କ ସାଙ୍ଗରେ ଗଲେ ଯେମତି ସେ ହେଇପାରିବେ ଟିଚର ମାନଙ୍କୁ ସାଙ୍ଗରେ ଗଲେ ଏତେ ଫ୍ରି ନାହିଁ।
ହୁଁ ସବୁ ଜିନିଷ ଯିବା ପାଇଁ ଗୋଟେ ଗୋଟ ଗୋଟେ ଅନୁଭୂତି ନା ଟିଚର ମାନେ ଯିବା ଆଲଗା ବାପା ଘର ଫ୍ୟାମିଲି ସାଙ୍ଗରେ ଯିବ ସାଙ୍ଗ ସାଥିରେ ଯିବ ପୁରା ମଜାମସ୍ତି କରିକି ସବୁ ଜିନିଷରେ କିଛି ନା କିଛି କିଛି ଗୋଟେ ଇଏ ଅଛି ପୁଣି ଯେତେବେଳେ ସେମାନଙ୍କର ଇଏ ହେଇ ଯିବ ସେମାନେ ଫ୍ୟାମିଲି ନେଇକି ଯିବେ ସିଏ ଆହୁରି ଅନୁଭୂ ଜୀବନ ତାର ଗୋଟେ ସବୁ ଜିନିଷରେ କିଛି ନା କିଛି ଗୋଟେ ଅଛି ଇଏ ଆଉ ମନେ ପଡିବ ସାଙ୍ଗସାଥି ବାପା ମା ଏ ଯେତେବେଳେ ବି ଛୁଟି ମିଳିବ ଫାଙ୍କା ମିଳିବ ଫ୍ୟାମିଲି ସାଙ୍ଗରେ ଯିବ ପାଖାଆଖ ବେଶିବାଟ ନ ଯାଇ
ବେଶ ହଁ ପାଖ ରହିକି।
ଗେଟ୍ ଟୁଗେଦର କରିକି ବୁଲାବୁଲି କରିକି ଆସିବ ଆଉ।
ହଁ। ହଉ ହଉ ଯାଉଛି ପୁଅ କୁ ଏବେ ଏଁ ଟିକେ ଶୋଇ ଶୁଆ ଦେବି ଏଁ ଶୋଇନି ଖରାବେଳ ହେଲାଣି।
ହଁ ଆଜି ତ ଛୁଟି ଅଛି ଆଉ ଯା ତାକୁ ଶୋଇଦିଅ ଗୋଟାଏ ଶୋଇ ଦିଅ।
ହଁ ଟିଉସନ୍ ଯିବ ତ ପୁଣି ଚାରିଟା ବେଳେ ତାକୁ ଟିକେ ଶୋଇଦିଏ। ହୁଁ ହଉ ହଉ ତାହେଲେ ଆଁ ରଖ।